ହାଲୋ ହଁ ଆସିଲା ନାଇଁ କି ଇଏ ଭାଇ ଟିକେ ଯାଇଛନ୍ତି ବାହାରକୁ।
ଆଉ କିଛି ଅସୁବିଧା ନାହିଁ।
ଭାଇ ବା ବାହାର ଯାଇଛନ୍ତି ତାଙ୍କେ ପଅରଦିନ। କୁ ଆଇବେ
ହ ଫୁଲବାଣୀ ଆଇବେ ହଁ ତାହେଲେ ପଅର ଦିନ ହେ ସେଟ୍ କରିବା ଆଉ
କାଲି ପହଞ୍ଚିବେ ବୋଲି ଥିଲା କାଲି ଆସିବେ ବୋଧେ
ଯେ ମାନେ ଜିନିଷ ଟା କଇଲ କି ନାଇଥ ଜିନିଷ ଟା କହି ଲ କି ନାଇଁ ଗ୍ୟାସ୍ କଥା।
ଜିନିଷ କଥା କହିଲ କହିନି ସେ ବି କହିବାର ମୁଁ ଆଉ କହିନି କାଲି ଆଇିବ ପୁଣି ପରା
ହଉ ତମେ ଆଉ ଯାହା କହିବ ଆଉ କଣ ମୁ ଆଉ ହଁ ହଉ ମୁଁ ତ ଟେକ୍ନିକ ଆଁ
ହଲୋ
ହଁ
ହଁ ଭାଇନା କଲ୍ କରିଥାନ୍ କଲ କରିଛନ୍ତି ଯେ ଆମର ଏଇଟା ନ ହେଇକି କାଟିଲେ ଅସୁବିଧା ନା
ହଁ ସେଟା ଜମା ଡିସକସନ କରୁନି ସେଇଟା ତାଙ୍କର କାଟିଦିଅ
ହଉ ହଉ
ତାଙ୍କର କାଟିଦିଅ ଏଇଟା ତ ଜାଣିଛ ଆଉ କଣ କହିବି ତମ
ହଁ କାଟିଦେଲି କାଟିଦେଲି
ହଁ କାଲି କେତେବେଳେ ପହଞ୍ଚିବ ଆଁ
ହୁଁ ହଁ ଦିଟା
ହଉ ଦିଟା ବେଳେ ଫୋନ୍ ଟାମର କରିବ ନା ଗଟ କୋଷ୍ଟଣ୍ଡ
ନଁଗଟ୍ର
ହଉ ହେଲା କାଲି ଛୁଟି ବଳ ଆସୁ
ହଁ ରଜ
କାଲି ଥିବକ କୁାର ଯା
ମୁଁ ଅଛି ବା ଆକୁ ଆମର ଦାରିଙ୍ଗବାଡି ର ରକୁ ଡାକବା ନାଇଁ
କାକୋ
ଆମର ସିଙ୍ଗର କ
ହଁ ହଁ ତାଙ୍କେ ଆସିଲେ ନା ନାଇଁ କିଏ ଜାଣି
ଓ ହୋ
କଲ କରିଥିଲ କି ମୁଁ ତ କଲ୍ ବି କରିନି
ହଉ ତମେ ଆଇିଲ କଲ କରିବା ଆଉ ତମେ ଯେପଟୁ କାମ କରିବ ମୁଁ ପରେ କହିବି ହେଲା ଏବେ ନାଇଁ
କଣନ୍ତୁ
ନାଇଁ ମୁଁ ପରେ ପରେ କହିବି।
ହଁ ହଉ ହଉ ଠିକ ଅଛି। ହଁ ମୁଁ କଲ କରିବି କରିବି କହିକି କଲ କରିନି।
ଆଉ ଗାଁରେ ଭାଇନା ଆମ୍ବ ଫାମ୍ବ ଅଛି କି ନାଇଁ ବା।
ଏ ପ୍ରବଳ ଅଛି।
କଣହବ କରମିନା
ନେଇକି ଆଇବିନା କ
କଲମି ନା ଦେଶୀ। ପାଚିଲାଣି ନା କଞ୍ଚା। ପାଚିଲାଣି ନା କ
ପାଚିଚି ପାଚିଲା ବି କଞ୍ଚା।
ଆମର ତ ଧରିବାକୁ ବିଜାର ଲାଗୁଛ ସେଥିପାଇଁ କି ଚିନି
ଆଣ ମୁଁ ତ ରିସିଭ କରିବି ଆଉ ଆଣ। ଆଣ। ବେଗରେ ଗୋଟେ ଫୁଲ ଆଣିଥିବୁ ଫୁଲ ଖାଇବ ମୋ ଦିଦି ଗୋଟେ ଦେବି ଆଣ।
ହଁ ଓହୋ ସେ ନହେଲେ ପଚେଇବା ଆଉ।
ପାଚିଲା ଯେତେ ଆଣିପାରିବ ସେତେ ତେ ଭଲ ଟିକେ ଟିକେ ପାଚିଥିବ ଭଲ।
ହୁଁ ପାଚିଲା ଟା ବା ସବୁ ତୋଳି ତୋଳି ଖା ଖାଉଛନ୍ତି। ବୁଝିଲ କି ନାଇଁ?
ଓହୋ ଓ ଆଣ ପାଚଲା କଞ୍ଚା ମିକ୍ସ ଆଣ ଦେଶୀ ଟିକେ ମିକ୍ସ ଆଣ ସବୁ ଆଣ ଟିକେ ଖାଇବା।
ହଉ ହଉ।
ହଁ
ବର୍ଷା ହଉଛି ନା ଛାଡିଲା?
କଣ କହିଲ?
ବର୍ଷା ଛାଡିଲା ନା ହଉଛି। ବର୍ଷା ବର୍ଷା ହଉଛିିନା ଛାଡିଲା?
ଓ ଖୋଲ ସେଇଟା ତ ବିଜାରିଆ ଆଉ ନାଇଁ କି ବର୍ଷା ରାଗ ଆଉ-
ଆ ରଜା ଆସିଲ ବଲ
ରଜ ଆଇଲା ବୋଲି ତ ବର୍ଷା ଆସିବ ଆଁ
ବର୍ଷା ଟାଇମ ଆଣିଲା ଆଉ।
ହ ଆଉ ଗରମ ନାଇଁ ବା ନାଇଁ କି?
ଗରମ ସରିଲା-
ଗା
ହଁ
ଆବ ଶୀତକାଲି- ନା ଆ-
ହୁଁ
ପାଖାପାଖି କେତେ ଗୋଡେ ଦଶ ପନ୍ଦର ତିନି ଘଣ୍ଟା ଷ୍ଟେ କରିବ ତ- ହଁ ଭଲ ହେଲା ଆଉ ଆଉ ଥରେ ଆମର ରାଜନୀତି ଚାଲିବ ଆଉ-
ହଁ-
ମଝିରେ ମଝିରେ ମୁଁ ଆଇ ତମେ ଆଇଲେ କହିବି- ବେଉ କୋଇଲେ ଆବଉ ଯାଉସ ଯାହା- ନଲା ପରେ ଫନରେ କା- ହଉ-
ଆଉ କଣ ଖିଆ ପିଇଆ କେତେବେଳ କରରେ-
ଖିଆପିଆ ଭଏନା ହେଲା ବେଳକୁ ପାଖାପାଖି ଆଠଟା ହେଇଯିବ ଆଉ-
ହ ହ-
ସେ ବଡ ଗ୍ୟାସ ଟା ସରି ଯାଇଛି-
ସେ ଆଣିଗଲ କି ଟାଙ୍କି-
ଓ ଟାଙ୍କ- କି ଆଉ ତାର ଆଉ ଆଣିଛି କି- ଟାଙ୍କି ସରିଯାଇଛି ତମେ ଆଇଲେ ପ୍ରଭାତ ସାଙ୍ଗେ ଏକ୍ସଚେଞ୍ଜ କରିବା ଆଉ-
ହଁ-
ମୁଁ ଆଣିବି ଯାଇନି ଏକୁଟିଆ କଣ ଆଣିଯିବି- ଗ୍ୟାସ ଉଡେ ଫୁଲ- ସ ରୋଷେଇ ଭୋଷେଇ କଲି ସରିଯାଇଛି- ଆଉ କାକରା ହେଇକି ବସି- କାହିଁ ନା ବ୍ଲାକ ରେ ହାଣ୍ଡି ଜାଣିଛ ପଚିଶ ଦି ହଜାର ତିନି ହଜାର ପଡୁଛି-
ହୁଁ-
କଥା ନାଇଁ କୁଆଡୁ ଆଣିବା ଆମେ-
ହୁଁ-
ହଁ-
ଅ ମୁ ଆସିଲାଣି-
ହଁ ଗ୍ୟାସ ଫିଲପ କଲେ ଦୁଇଶ ଟା ପଡିବ- କେଜି । ତମେ ଯେତିକି ଦିନ ରହିବ ଦି ଜଣ ଦି କିଲି ତିନି କିଲି କରିଦେଲେ ବି ଆମର ଚାଲିଲା ନାଇଁ।
ହଁ ସେ ସାନ ଟାଲେ ଆରାମସେ ହେଇଯିବ।
ଆଉ ଏବେ ଭୋଜି ଗଣ୍ଡେ ହବ ଅଛି ତମେ ଆଇଲେ ଚାରି ଛଅଟା ଭୋଜି ଯିବା।
ନିଶ୍ଚୟ।
ଆଉ ସେ ଭୋଜି ଗଣ୍ଡେ ହବ ଅଛି ଆମେ ମିସ୍ କରିବାର ନାହିଁ। ଭୋଜି ଭୋଜିରେ ଆଗ ପଳେଇବ ଆମ ଆମର ଏବେ ଜୁଲାଇ ମାସଟା ଜୁନ୍ ମାସଟା ବଢ଼ି ଆ ଉ
ହଁ ଆମର ଡିନର ଟା ହେଇଯିବ ଆ
ଡିନର ଅଛି, ଲଞ୍ଚ ଅଛି, ବିଭିନ୍ନ ପୂଜା ପର୍ବ ବି ରହିଛି।
ହୁଁ।
ଏବେ ଚାଲିଲା ଆଉ ରକ୍ଷା ନାହିଁ ଏବେ ଆଉ।
ହଁ ପରା ଆଜିଠୁ ନା କାଲିଠୁ ତ ଆରମ୍ଭ ହେଇଛି ଆ ।
ହଁ। ସେଇଟା ଆ
ତମେ ବହୁତ ଦିନ ହେଲା ଆସିନ
ନାଇଁ
ଚାରି ଚାରି ପାଞ୍ଚ ମାସ ହବ ନା?
ହଁ ଅ-ଅ-ଅ
ସେ ଭଳିଆ ଆଉ ନାଇ।
ସେ ଭଳିଆ।
ଗଦା ପଳେଇଛି ତ ତମେ ପଳେଇଛ ସବୁ ଆଉ ଆଁ, ତା ପୂର୍ବରୁ ଆଉ ।
ହୁଁ।
ହଉ ହଉ କଣ କରିବା ଆଉ। ଛତିଆର କଣ ପାଗ ଶୁଖିଲା?
ବର୍ଷା ନାଇଁ ବା ଏବେ ଟିକେ ପଡୁଛି ବର୍ଷା। ହଁ ହଁ। ଏଇନା ଟିକେ ହଁ ପହ ଝିପିରି ଝିପିରି ହଉଚି ଆଉ ।
ରଜରେ ଆଉ ପାରି ହବ କି ବର୍ଷା ହବ ଆଗା।
ହଁ ପରା ଦିନବେଳା ଶୁଖିଲା ଥିଲା।ଏବେ ଟିକେ ଟିକେ ପଡୁଛି ଆଉ ।
ହୁଁ ହୁଁ ହୁଁ । ନାଇଁ ଠିକ ତ ଘଡଘଡି ଘୁଡ଼ୁ ଘୁଡୁ ଘୁଡୁ ହଉଛି ଆଉ ।
ହୁଁ।
ଏବେ ଟିକେ ଥଣ୍ଡା ରହିବ ପାଗ ଆଉ ନାଇଁ କି ଆଗ ଭଳିଆ ଆଉ ଗରମ ହବକି ଆଉ।
ହଁ।
କାଉସେଲିଙ୍ଗ ମିଟିଂ ଗୋଟେ ମିଟିଂ ଗୋଟେ ରଖିଛନ୍ତି ଅଠରରେ। ଅଠର ଉଣେଇଶ ଆଡେ କ୍ୟାରିୟର କାଉନସେଲିଂ ମିଟିଂ ଗୋଟେ ରହୁ
କୋଉଠି କି?
ଆ ଏ ଇନ୍ଷ୍ଟିଟ୍ୟୁଟା ରେ ହବ
ଆଚ୍ଛା ଆଛା
ପି ଆଇ କିଏ କିଏ କିଏ ଆସିକି ଗୋଟେ ଗୋଟେ ଦିନ ପୁରା କ୍ୟାରିଅର କାଉଁସେଲିଙ୍ଗ ହବ
ହୁଁ
ଅଲ କଲେଜ ପିଲାମାନକୁ କୁହାଯାଇଛି
ହୁଁ
ପିଜି ପିଲାମାନଙ୍କୁ ଗ୍ରାଜୁଏସନ ପିଲାମାନଙ୍କୁ ଲିଷ୍ଟ ଆଉଟ କରି କରିବେ ଗୋଟେ ଆଉ କାଉଁସେଲିଙ୍ଗ ଆଉ
ଓ ହୋ ନୂଆ ବ୍ୟାଚ ପାଇଁ ନା କଣ
ହୁଁ
ହଉ ହଉ
ହ ହୁଁ
ଆଉ କୋଉଠି ଦିଦି ଘରକୁ ଯାଉଛବୋଧେ
ହଁ ଦିଦି ଘରୁ ରେଗୁଲାର ଚାଲିଛି ଦିଦି ଘରକୁ ରେଗୁଲାର ଏଗାରଟା ବାରଟା ବଳୁ ଯାଉଛି ରାତି ତି ଆଠଟା ନଅଟା ଅଳକୁ ଯାଉଛୁ
ହୁଁ
ତମେ ଆଇଲେ କିଛି ଦିନ ଚଲେଇଆ ରୋଷେଇ ଆମର ଆଉ
ହଁ ହଁ କରିବା ଆଉ
କରିବା ଟିକେ ପଖାଳ ଟିକେ ଏଇ ଟିକେ ଆଉ ତମେ ଯୋ ଚାଓ ଳ ଦେଇଥିଲ ଏତେ ବଢିଆ ଚାଉଳ ସବୁ ଖାଇଦେଲିି ସବୁ ଖାଇଦେଲି ବହୁତ ସ୍ୱାଦ ଥିଲା ଅ- ଚା ସବୁ ସାଫ୍ କରିଦେଲି ଅଳ୍ପ ଟିକେ ରଖିଦେଇଥିଲି ଭାଇଟା ଦେଖିନି ଖାଇଦଉ ବୋଲି ପୁଣି ମଝିରେ
ହୁଁ ହଉ ହଉ
ଆଉ ଟିକେ ଚାଉଳ ଫାଉଳ ଟିକେ ଧରିକି ପଳେଇ ଆସିବା ଆଉ ନାଇ।
ହୁଁ।
ମୁଁ ତାକୁ ଝିଅ କୁହାକୁ କହିଲି ତୁ ଦେ ଯେତେ ଦଉଛୁ ଦେ ଧରିକି ଯା ବୋଲି କହିଲି। ଆଉ ସିଏ ଆଉ କେତେ ଦବ ସିଏ। ନିଜେ ଖାଇବ ବ ବୋଲି ନେଇଗଲା ସବୁ ଆମ ସବୁ।
ତାଙ୍କର ବା କଣ ଇଣ୍ଟର୍ନସିପ ନା କଣ ଚାଲିଥିଲା। ସରିଲାନା ଅଛି।
ହଉ ଭାଇନା ଧନ୍ୟବାଦ ଆ।
ହଉ ହଉ ହଉ।
ରୋଜ।
ହଁ।